ହଁ ମ୍ୟାଡ଼ାମ।
ହଁ ହ୍ୟାଲୋ।
ହଁ ହଁ ମ୍ୟାଡ଼ାମ ଜାଣିପାରିଲେ ନା?
ହଁ, ହଁ କେମିତି ଅଛନ୍ତି?
ହଁ ଭେରି ଫାଇନ୍।
ଆଉ କଣ କରୁଚନ୍ତି କୁହନ୍ତୁ?
ବସିଛି ଆଉ କାମ ସାରିକି ବସିଛି।
ହୁଁ।
ଆପଣ କଣ କରୁଥିଲେ?
ମୁଁ ସେଇ ବସିଛି।
ଆଉ କଣ କୁହନ୍ତୁ?
ହଁ। ଘରେ ସମସ୍ତେ ଭଲ ଅଛନ୍ତି?
ହଁ ହଁ ଭଲ ଅଛନ୍ତି। ସମସ୍ତେ ଭଲ ଅଛନ୍ତି।
ହଜବେଣ୍ଡ କଣ କରନ୍ତି?
ସେ ପାୱାର ହାଉସରେ ଅଛନ୍ତି।
ହୁ
ପାୱାର ହାଉସରେ ଅଛନ୍ତି କଟକ ପୁରୀ ପ୍ରାୟ ଅପଡାଉନ କରନ୍ତି ଟ୍ରେନରେ ଆଉ।
ଓହୋ କଟକରେ?
ହୁଁ ହୁଁ।
ଆଚ୍ଛା ହୁଁ ହୁଁ। ଆମ ପୁରୀରେ ବି ଥିଲା ବୋଧେ ପାଞ୍ଵାର ହବିଶ ଅ ପାୱାର ହାଉସ୍।
ହଁ ହଁ ସେ ବସ ସେଇଠି ଅଛନ୍ତି, ଅଛନ୍ତି, ଅଛନ୍ତି ଆଉ।
ଆଚ୍ଛା ଫାଷ୍ଟରୁୁ ସେଇଠି ଅଛ
ହଁ ଫାଷ୍ଟରୁ ସେଇଠି ଅଛନ୍ତି।
ହଁମ ସେ ହୁଁ। ଆଉ ଆପଣ କଣ କରନ୍ତି?
ନାଇଁ ମୁଁ ଗୋଟେ ଗୃହିଣୀ ଆଉ କରିବି କିଛି କରୁନି ରୋଷେଇ ଖାଲି କରୁଛି।
ହାଉସ୍‌ ୱାଇଫ୍। ହୁଁ।
ହୁ
ଆଉ ଆପଣ କୁହନ୍ତୁ କଣ?
ମୁଁଉଁ
ଆପଣ କୋଉ ବିଷୟରେ କଥା ହେବେ ଏବେ?
ଆଉ ମୁଁ ଆକଚୁଆଲି କଣ ପିପିଲି ଝିଅ ତ ପିପିଲି ଝିଅ ଭୁବନେଶ୍ଵରର ବୋହୁ। ଆଉ ଚାନ୍ଦୁଆ ଶିଖିଥିଲି ଚାନ୍ଦୁଆ ଶିଖିଥିଲି ଆଉ। ହଁ ଚା ଚାନ୍ଦୁଆ ଶିଖି ଥିଲି ତ ବ ଅଉ ବହୁତ ସମୟ କରିଛି ମାନେ ପ୍ରାୟତଃ ଆଠ ବର୍ଷ ପାଖାପାଖି କରୁଛି ଚାନ୍ଦୁଆ। ଚାନ୍ଦୁଆ କରିଚି ମତେ ଭଲ ବି ଲାଗେ, ମୁଁ ଏମିତି କି ବହୁତ ଜିନିଷ ଶିଖିବି। ବି ଯାଇଥିଲି ଯେମିତିକି ଗଣେଶ ରାଥା ରାଧାକୃଷ୍ଣ ଆଉ। ଆମର ଲକ୍ଷ୍ମ ରାଧା ମାଧବ। ହଁ ଏ ବହୁତ ଜିନିଷ କରି ଛିକିଲିଣି ଯାଇଥିଲି। ବଟ ଯେ ଏବେ ତା ସିଚୁଏସନ କଣ ହେଲା ବାହାଘର ପରେ ଆଉ ତାକୁ ତ ସମୟ ମିଳିଲାନି କରିବା ପାଇଁ। ପିଲାପିଲି ଆଉ ଏ ସେ ଏମିତି ହେଇକି ଆଉ ସମୟ ମିଳିଲାନି କରିବା ପାଇଁ। ଆ ଏ ଏବେ କିନ୍ତୁ ଯେତେବେଳେ ଭାବିଲି ମାନେ ଇଁଟ୍ରେଷ୍ଟ ହେଲି ଯେ କାମଟାତ ଶିଖ ଶିଖିଛି କରିବି ବୋଲି।
ହୁଁ ହୁଁ।
ଟିକେ ଗୋଟେ ସେକଣ୍ଡ ଏ ଗୁନୁ ବାବା କାଇଁ କଲ କରିଛନ୍ତୁ ଟିକେ କଥା ହେଇଗଲ। ଆଁ। ସେ ଇଣ୍ଟରେଷ୍ଟ ହେଲା ବେଳକୁ ଏବେ କଣ ହେଇଛି ସବୁ କାମ ପ୍ରାୟତଃ ହ ମେସିନ୍ ନାଇଁ ମାନେ ହାତ କାମ ପ୍ରାୟ ରହୁଚି ଟୋଣ୍ଟି ଫାଇବ ପ୍ରସେଣ୍ଟ ଆଉ ସେଭେଣ୍ଟି ଫାଇବ ପ୍ରସେଣ୍ଟ ମେସିନ କାମ।
ମେସିନ୍ ଆଚ୍ଛା ଆଚ୍ଛା ଆପଣ ମେସିନ୍ କମ କରନ୍ତି।
ନାଇଁ ମୁଁ ମେସିନ ଜମା ଶିଖିନି ମୁଁ ଯାହା ଶିଖିଥିଲି ହାତରେ ହିଁ ଶିଖିଥିଲି ସବୁ ଯେମିତି କି ହେମିଙ୍ଗ କାମ ଆଉ ଉଁ ଚାନ୍ଦୁଆ କରିବା ତିଆରି କରିବା କାଟିବା।
କିଛି ସପ୍ଲାଇ କରନ୍ତି। ହାଲୋ।
ନେଟ ଟା କଟିଗଲା।
ନାଇଁ ନାଇଁ କଟିନୀ ଅଛି ମ୍ୟାଡ଼ାମ କୁହନ୍ତୁ।
ଆଜ୍ଞା ଆଜ୍ଞା ମୁଁ କହିଲି ହଁ ଏବେ ଯେତେବେଳେ ଚିନ୍ତା କଲି କରିବା ପାଇଁ ସେତେବେଳେ ଆଉ ମୋ ପାଖରେ ସମୟ ଏଇ ଯୋଉ ସେୁ ଜିନିଷ କ୍ଷମତା ଆଉ ଆସୁନି କାମ ମତେ ଆଉ ଆସୁନି।
ଆଚ୍ଛା।
କଣ କରୁ
ଏବେ ବି ସବୁ ମେସିନ କାମ ହେଇଗଲାଣି ଯୋଉଟା ଗୋଟେ ହେଇପାରୁଥିଲା ଦିନ ମାନରେ ଏଇଟା ଯେମତି କୋଡିଏଟା ହେଇପାରିବ।
ହଁ ପ୍ରା ସେ ବା ହେବେ ହେଇଗଲାଣି ମତେ ଆଉ ସେ କାମ କିଛି ଆସୁନି। ମାନେ ମତେ ତାକୁ ଧରିବାକୁ ହେଲେ ମତେ ଛଅ ମାସ ଶିଖିବାକୁ ପଡିବ ଆଉ ମୁଁ ସେ ସେ କାମ ଛାଡିଦେଲି ମୁଁ କହଲି ଆଉ। ସେଇ ହେଇ ଯେ ହେଇଥାନ୍ତା ଯଦି ହେଇଯାଇଥାନ୍ତା ଆଉ ନହେଲା ନାଇଁ ଆଉ କଣ କରିବା। ଏମତି ଆଉ। ଇଛା କିନ୍ତୁ ଥିଲା କରିବା ପାଇଁ ହଁ ଇଛା ବହୁତ ଥିଲା କରିବା ପାଇଁକା କିନ୍ତୁ କିଛି କରିହଲାନି।
ନାଇଁ ଗୋଟେ ଯଦି ବିଦ୍ୟା ଜାଣିଛନ୍ତି ସେଟାକୁ ଟିକେ ଆଗକୁ ନେଲେ ହବ। ଗୋଟେ ମେସିନ୍ ଫେସିନ୍ ହଁ।
କିନ୍ତୁ ଏଇନା ଛଅ ମାସ କୋଉଠି ସମୟ ଅଛି ମୋ ପାଖରେ ମୁଁ ଶିଖି ପାରିବି ସେ ଜିନିଷକୁ।
ହୁଁ ହୁଁ।
ଆଉ କଣ କୁହନ୍ତୁ।
ଏ ଖାଲି ଏମିତି ସିଲେଇ ଶିଖିଛନ୍ତି ନା ଆଉ କଣ ଜାଣିଛନ୍ତି।
ହଁ ମୁଁ ଆକ୍ଚୟଲି ଇଏ କତରେ ଯୋଉ ପାପୋଛ ବନେଇବା ସେ ଟେଡି ଫେଡି ବନେଇବା ସେଗୁାକ ବି ଶିଖିଛି ସବୁ ଶିଖି। ଶିଖିଚି ହିଁ ହଁ ହଁ। କିନ୍ତୁ ମତେ ସମୟ ନାହିଁ କିଛି କାହାକୁ କାର୍ଯ୍ୟ ଲଗେଇବାକୁ କି ଇଏ କରିବାକୁ ପିଲାମାନଙ୍କ କଥାରୁ ବାହାରି ପାରୁନି ଏମାନଙ୍କ କେଉଁଦିନ ପାଠ ପଢ଼ାପଠଟା ସରିବ। ହେଲା କୋଉଦିନ ପାଠ ପଢଠ ପଢା ସରିବ ଇଏ ସରିବ ସେଇଦିନ ହିଁ ମଣିଷ ହଁ ଟି
ସିଲେଇ ଜାଣିଥିଲି କିନ୍ତୁ ମୋର ଟିକେ ଆଇ ସାଇଡ ପାଇଁ ଟିକେ ମୁଁ ପୁରା ରହିଗଲି।
ହୁଁ ହଁ। ହଁ ନାଇଁ ସେଇବେ ମୁଁ ନାଇଁ ମୁଁ ଆଉ ମତେ ୱଏ ହେଲାନି ସମୟ ହେଲା। ମୁଁ ଆଉ ପଶିଲିନି ଦେଖିିବା ସରୁ ତାପରେ ଦେଖିଆ ଆଉ। ତମେ
କହୁଛି କହୁଛି। ହୁଁ ଏମିତିଆ କଥା ଆଉ। କଣ କୁହନ୍ତୁ? କଣ ଚାଲିଛି କୁହନ୍ତୁ?
ହାଲୋ।
ବେଶୀ ଜ୍ଞାନ କୋଉ ଥିରେ? ରୋଷେଇ ରେ ନା ଏ ଯୋଉ କୁଟିର ଶିଳ୍ପରେ?
ଆଜ୍ଞା।
ବେଶୀ ଜ୍ଞାନ ଟା କେଉଥିରେ? ରୋଷେଇରେ ନା କୁଟୀର ଶିଳ୍ପରେ? ପିଲା ପାଠ ପଢା ପଢି।
ପଢା ପଢିରେ ନା, ସେଇମାନଙ୍କ କଥାରୁ ସମୟ ବେ ସେଗଲା ହାରି ମୋର। ମତେ ବି ସେ ଜିନିଷ ବି ଭଲ ଲାଗେ। ମୁଁ ଏବେ ବି ଟ୍ୟୁସନ କରୁଛି ପିଲା ନାଁ ଆସୁଛନ୍ତି ପଡିକି ଛାଉଛନ୍ତି।
ଆଉ ମୋ ପିଲାମାନଙ୍କୁ ଆଉ ମୁଁ ଦେଖିବାକୁ ସେମାନେ ତ ବଡ଼ କ୍ଲାସ୍ ହେଗଣି, ଆଉ କେଉଁଠି ତାଙ୍କୁ ମୁଁ ପଢେଇ ପାରିବି। ଥିଲେ ଆଉ। ଏବେ ହଉଛି କଥା ଆଉ।
ନାଇଁ ଆପଣ ଗୋଟେ ଏନଗେଜ ଅଛନ୍ତି ଆଉ।
ହଁ ହଁ ହଁ। ମୁଁ ପୁରା ପୁରୀ ମତେ ବି, ମୁଁ ଘରେ ବସିଲେ ମୋ ମୁଣ୍ଡ ଖରାପ ହେଇଯିବ।
ମୁଁ ଖାଲି ବସିଲେ, ମୁଁ ପାଗଳ ହେଇଯିବି। ମୋ ଝିଅ ଯେତେବେଳେ, ରହିଥିଲା, ମୁଁ ଇଏ ଥିଲି। କନସେପ୍ଟ କରୁଥିଲା ମୁଁ ସେତେ ବେଳେ ପାଳୁ, ମୁ ମୁଣ୍ଡ ଟୋଟାଲ କାମ କଲାନି। ମୁଁ କଣ କରିବି? ତାପରେ ଇଏ ବିକଳ ହେଇକି ମୋ ପାଇଁ ଆଠ ଦଶଟା ପିଲା ଠିକ୍ କଲେ। ଖୁବ୍ ପଢେଇଲି। ହିଁ ହିଁ।
ହୁଁ।
ମୁଁ ପାଗାଳା ହେଇ ଯିବି। ମୁଁ ବସିକି ରହିପାରିବିନି। ପଛେ ସେ ରୋଷେଇ ଯେ-ରୋଷେଇ କରିଦେବି ଘଣ୍ଟେ ଦେଢ ଘଣ୍ଟା ଭିତରେ, ଯାହା ହେଇଥାଉ। ତେଲ ଲୁଣ ଯାହା ହେଇଥାଉ ଗୋଟେ ଘଣ୍ଟା ଦେଢ ଘଣ୍ଟା ଭିତରେ କରିଦେବି। ମୁଁ ଯିବି ମୋର ବାହାର କାମ ମତେ ସେ ଘର କାମ ମୋ ଦ୍ୱାରା ହବନି, ତଥାବି କରୁଛି। ହୁଁ ହୁଁ ହୁଁ। ତଥାପି ସବୁ କାମ ହଉଛି ତା ହେରା ହଉନି କଣ? ଏଇ ଭାଲିଆ କଥା ଆଉ। ଆଉ କଣ କୁହନ୍ତୁ?
ବର୍ଷା ହଉଛି ସେଠି?
ପ୍ରବଳ ଆଉ ଭଲ ଲାଗୁଛି ବି, ମାନେ ଯୋଉ ତେଇଆଳିସି ଡିଗ୍ରି ଖରା ଏକଚାଳିଶ ବୟାଳି ଏକ୍ଚାଳିସି ଡିଗିରି ରୁ ତିରିଶି ଡିଗିରି ଖରା ଅପେକ୍ଷା ଏଟା ବହୁତ ବଢିଆ ଅଛି। ଭଲ ଲାଗୁଛି।
ଏଇନେ ନା ଏମିତି ୱେଦର ରହିବ। ପୁରା ଏମିତି ରହିବ, ପୁରା ତିନି ମାସ ସାଢେ ତିନି ମାସ ପୁରା।
ନାଇଁ ନାଇଁ। ଖ-ଖରା ହବ ଯେ। ଏଇ ରହିଯିବ ଆଉ। ହଁ। ବର୍ଷାଟା ଟିକେ ହବ ଆଉ। ଅଧିକା ହବ ଆଉ। ହଁ ସେଟା ଠିକ୍ କଥା। ହଁ। ହବ ଯେମିତି ହେଲେ। ହୁଁ ହୁଁ। ଏ ହଉ ଟିକେ ଟିକେ ବର୍ଷା ହଉ। ଆଉ ଏତେ ଅବ୍ୟବସ୍ଥା ହେଇଗଲାଣି ମଣିଷ।
ଫସଲ ଦରକାର ସଞ୍ଚୟ କରିବା ପାଣି ଦ
ଦରକାର ସବୁ ତ ଦରକାର ଆଉ।
ଜଳ ହିଁ ଜୀବନ।
ଜଳ ହିଁ ଜୀବନ, ନ ହ ବର୍ଷା ନହେଲେ ଆମେ ବଞ୍ଚିବା କେମିତି। ଆଉ ହଉଚି କଥା।
ଝିଅ ବଡ।
ଆଜ୍ଞା ଝିଅ ବଡ ପୁଅ ସାନ। ହୁଁ ଝିଅ ବଡ ହେଇଛି ବୋଲି ମତେ କେତେ ହେଲ୍ପ କରିଛି। ନାଇଁ ଖାଇନୁ। ଅ ଇଏ ଆ ହଁ ବହୁତ। ବହୁତ ହେଲ୍ପ କରୁଛି। ଦେହ ଅ ପା ଖରାପ ହେଲା ଇଏ ହେଲା ସେ ହେଲା କୋଉ କାମଟା ତା ବାବାଙ୍କ କଥା ବୁଝିିବାରେ ସବୁ ଜିନିଷରେ। ସବୁ କଥାରେ ବହୁତ ହେଲ୍ପ କରୁଛି।
ଏ ସେ ସମସ୍ତେ କି ଯିଏ ବି ଥାଆନ୍ତେ କ କହିବ ଯାହଉ ଏମିତା ଝିଅଟେ, ଆଉ ଯଦି ରାଗିଥିବ ତାହେଲେ ସରିଲା ଆଉ।
ହୁଁ ହୁଁ ହୁଁ।
ଯଦି ରାଗିଲା ତା ମୁଣ୍ଡ ଖରାପ ହେଇଗଲା। ତାହେଲେ ସରିଲା ଆଉ ଶୁଣିବନି କାହା କଥା।
ପ୍ରବଳ ରାଗି। ତା ବାବାଙ୍କ ଭଳିଆ, ମୁଁ ଆଉ କଣ କରିବି ରାଗିଟା ତ ଆଉ।
ହଁ ଝିଅ ପିଲା କେତେ ରାଗିବେ।
ହଁ।
ରାଗ ଟା ଟିକେ ଥିଲେ ଭଲ ନା, ଖାଲି ଶାନ୍ତ ହେଇଗଲେ ଅସୁବିଧା। ମଡାମ ଆପଣଙ୍କ ଭଏସ ଅପଡାଉନ ହଉଛି ଟାୱାର ପାଉନି କି?
ମାନେ ଆମ ଘର ଲୋକ ଏଡେ ସାନ୍ତ, ମୁଁ ସେୟା ବା ଭାବିଲି ମା
ରାଗିକି ପୁରା ପଞ୍ଚମ ଶଶୁର ସିଏ ତାଙ୍କ ପରେ ଇଏ। ମୁଁ ପିଲାମାନେ ବି ଜନ୍ମ ହେଲେ ସେଇଆ। କେହି ରାଗନ୍ତିନି ଆମର ଝଗଡାର ଝ ଅକ୍ଷର ନାହିଁ। ପ୍ପଚଣ୍ଡ ରାଗି ଥିଲେ ବି ଆସ ଖାଇ ବୋଉ ଯାହା କହିବା କଥା କହିଦେଇକି ଯିବେ ବୋଉ ଆମକୁ ଯାହା କହିବା କଥା କହିବ ଯେ ବାପ କହିଲ ବୋଲି ଆମ ଘରେ ଏଇୟା ହିଁ ଚାଲେ